ହ୍ୟାଲୋ, ଆଜ୍ଞା କଣ କରୁଛନ୍ତି? ନମସ୍କାର।
ଆମର-ଅ-ଅ-ଅ ଏଇ ରୋଷେଇ ବସେଇବି।
ହୁଁ
ଆଉ-ଉ-ଉ-ଉ ଆପଣ କରିସାରିଲେଣି?
ହଁ ହଁ ରୋଷେଇ ସରି ନାହିଁ ମାଛ ବସିଛି, ଭଜା ହଉଛି ଆଉ।
ଓହୋ ତାହେଲେ ଆଜି ମାଛ ହଉଛି, ହୁଁ।
ହୁଁ
ଆଉ ପାଗ କେମିତି ସବୁ ଗରମ ହଉଛି? ଆମର ଆକଚୁଲି ଖାଉ ଖାଉ ଟିକେ ଲେଟ୍ ହେଇଯାଉଛି ପିଲାମାନେ ସବୁ-ଉ-ଉ-ଉ ସ୍କୁଲ ଯାଇଛନ୍ତି ତ ଆସୁ ଆସୁ ଦିଟା ଅଢେଇଟା ସବୁ ହେଇଯାଉଛି। ଆଉ ପିଲାମାନେ ନଥିଲେ କଣ ଆଉ ଆଗୁଆ ଖାଇପାରିବି। ଆସିଲା ପରେ ହିଁ ଖାଉଛୁ ଆଉ।
ଓ ହୋ ଆଉ-ଉ-ଉ ହଁ
ଆପଣ ସବୁ ଶୀଘ୍ର ଖାଉଥିବେ ବୋଧେ ନା?
ହଁ ଭାତ ଫାତ କରିଦେଇଥିବେ ଆପଣ?
ଆଜ୍ଞା ଆଜି-ଇ-ଇ-ଇ-ମ୍ ଭାତ ବସିଛି-ଇ-ଇ-ଇ ତରକାରୀ ହବ ଆଉ।
ହୁଁ ହୁଁ।
ପିଲାମାନେ ଆସିଲେ ଟିକେ ଗରମ ଗରମ ଖାଇବେ ବୋଲି। ଶୀଘ୍ର କରୁନି ଲେଟରେ ଟିକେ ବସଉଛି ଆଉ।
ହ, ଆପଣ ଆଉ କୁଆଡେ ବୁଲାବୁଲି କରିବାକୁ ଯାଇଥିଲେ ନା ନାଇଁ?
ବୁଲାବୁଲି ସବୁ ଯାଇଥିଲୁ ଆମର ଇଏ କୁ କଣ ଅଯୋଧ୍ୟା ଯାଇଥିଲୁ। ତାପରେ ଟିକେ ତିରୁପତି ଆମର ସେପଟେ ଟିକେ ବୁଲିକି ଆସିଛି ଆ ସାଉଥ ଆଡେ ଯାଇଥିଲୁ।
ହଁ।
ଏମିତି ସବୁ ଟିକେ ଟିକେ ଛୁଟି ମିଳିଲେ କେତେବେଳେ କେମତି କାମ ଭିତରେ ଯାଇ କି ଟିକେ ବୁଲାବୁଲି କରିକି ଆସୁଛୁ ଆଉ ଆମର ତିରୁପତି ଧାମ ତ ଶୁଣିଥିବେ।
ହୁଁ ଆପଣ ଆଉ କୁଆଡ଼େ ସମୁଦ୍ର କୂଳ ଲ ହରି ଭାଙ୍ଗିଚନି ନା ନାଇଁ?
ହଁ ପୁରୀ ଯାଇଥିଲୁ ଆଁ ଆସ ତ ମାସ ତଳ କଥା କହୁଛି ପୁରୀ ଯାଇଥିଲୁ ଆଉ।
ଆଉ ତାହେଲେ ଆପଣ ଆଉ କଣ ଦେହ ପା ଭଲ ଅଛି ଆପଣ
ଆଜ୍ଞା ଆଜ୍ଞା।
ହୁଁ ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ମୁଁ ଆସୁଚି।
ମୁଁ କହିଲି ଆପଣଙ୍କ ଘରେ କିଏ କିଏ ଅଛନ୍ତି।
ଆମର ସବୁ ଆ ଶାଶୁ ଶଶୁର ତାପ ତାପରେ ଇଏ ଏମତି ସବୁ ଫ୍ୟାମିଲି ଆଉ ସେମିତି ଆଉ।
ହୁଁ ହୁଁ।
ଆପଣ କଣ ପାଠ ପଢ଼ିଛନ୍ତି?